ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ମ୍।
ଆଜ୍ଞା ବ୍ୟସ୍ତ ଅଛନ୍ତି କି?
ନା ମ୍ୟାଡାମ କୁହନ୍ତୁ ଆପଣ କଣ କରୁଛନ୍ତି?
ଆଜ୍ଞା ମୁଁ ଜଣେ ବନ୍ଧୁଙ୍କ ସହିତ କଥା ହେବା ପାଇଁ ଚାହୁଁଥିଲି କିନ୍ତୁ
ଆଜ୍ଞା।
ବହୁତ ଥର ଲଗେଇ ତାଙ୍କୁ କଲ୍ କରିବା ପରେ ବିଫଳ ହେଲି ସେଥିପାଇଁ ଭାବିଲି ଟିକେ ଆପଣଙ୍କ ସହିତ କଥା ହେଇଯିବି।
ଆଛା ହଉ ଆଜ୍ଞା।
ଆଜ୍ଞା ମ୍ୟାଡ଼ାମ ଆମେ ଟିକେ ମୁଁ ଭାବୁଥିଲି କି ଆମେ ଟିକେ ଆଜି ଜଳ ସଂରକ୍ଷଣ ପରେରେ ବା ଜଳ ଉପରେ ଟିକେ ଆମେ ଟିକେ। ଆଲୋଚନା କରିଥାନ୍ତେ।
ଠିକ୍ ଅଛି ଆଜ୍ଞା।
ଆଜ୍ଞା ମ୍ୟାଡାମ ଆପଣ ଦେଖୁଥିବେ କି ଜଳ ଆମମାନଙ୍କ ଜୀବନରେ ନିତ୍ୟାନ୍ତ ଆବଶ୍ୟକ ଯେଉଁଟାକି ଅଧିକ ଜରୁରୀ ଯେଉଁଟା କୁହନ୍ତି। ହେଲା କି ଖାଲି ଆମ ମାନଙ୍କର ନୁହଁ ମାନେ ମୁଷ୍ୟ ମାନଙ୍କର। ତ ନୁହଁ ଆପଣ କୁହନ୍ତୁ କି ପଶୁ ପକ୍ଷୀ ହେଲେ। କିମ୍ବା ବୃକ୍ଷଲତା ହୁଅନ୍ତୁ।
ତବେ ଆଜ୍ଞା।
ହଁ ସମସ୍ତଙ୍କୁ ଜଳର ଆବଶ୍ୟକତା ରହିଛି। ନ କିି ଯଦି। ମନୁଷ୍ୟ ମାନେ ହୁଅନ୍ତୁ। ସେ ଗଛଲତା ମାନ ହୁଅନ୍ତୁ କିମ୍ବା ପଶୁ ମଧ୍ୟ ହୁଅନ୍ତୁ। ଯଦି ଜଳଟା ୁ ଆମେ ପାନୀୟ ନ କରିବା ଆମର ବହୁତ ପ୍ରକାର କାମରେ ଲାଗିଥାଏ। ଯୋଉଟା କି ବିଶେଷ କରି ଧର ଆପଣ କୁହନ୍ତୁ ପାନୀୟ କରିବା ମନୁଷ୍ୟ ମାନଙ୍କର ରୋଷେଇ କରିବା ବା ଶୌଚ କରିବା ବା ସ୍ନାନ କରିବା ଯୋଉଟା କହୁଛନ୍ତି କି ଆପଣ ଗାଧେଇବା ମଣିୁଷର ବହୁତ ପ୍ରକାର କାମରେ ଜଳ ଆବଶ୍ୟକତା ରହିଛି।
ଆଜ୍ଞା ସକାଳୁ ଉଠିବ ଆଜ୍ଞା।
ହଁ କୁହନ୍ତୁ ସକାଳେୁ ଉଠିବା।
ଆଜ୍ଞା ସକାଳୁ ଉଠିବା ପରଠୁ ରାତିିରେ ଶୋଇବା ପର୍ଯ୍ୟନ୍ତ ବି ଆମର ଜଳ ବହୁତ୍ ଦର୍ ପଡ଼ୁଛି ଆଜ୍ଞା।
ସେମତି ଆମର ନୁହଁ ଯେମିତି ଆପଣ କହିଲେ ଗଛ ଲତାଙ୍କର। ଧର ଗଛଟିଏ ଯଦି ପାଣି ନ ପାଇବ ଉଁ ବା ମାଟି ବି ହଉ। ବା ଗଛ ଚାରିପଟେ ଘେରି ରହିଥିବା ଯୋଉ ମାଟି ହୁଅନ୍ତୁ ଆପଣ କହିପାରନ୍ତୁ। କିମ୍ବା ବିଲ ବାଡି କ୍ଷେତରେ ବି ଯଉ ମାଟି ହୁଅନ୍ତୁ ଯଦି ସେମାନେ ପାଣି ନ ପାଇବେ ବିଲରେ ତ ପାଣି ନ ପାଇଲେ ଫସଲ ହବ ନାହିଁ। କିମ୍ବା ଉଁ ଜଳ ଯଦି ବୃକ୍ଷଲତା ନ ପାଇବେ ଯୋଉଟା କହିଲେ କି ଗଛ ଆମେ ଯୋଉଟା ଲଗଉଛେ। ସେ ଯଦି ଉଁ ପାଣି ନପାଇବ ମାଟିର ଯେଉଁ ଆର୍ଦ୍ରତାତା ରହେ ବା ଯେଉଁ ଗଛ ଚାରିପଟେ ଯେଉଁ ମାଟି କି ଘେରି ହେଇକି ବା ବିଲ ବାଡି ହେଇଥାଉ ଯୋଉ କହିଲେ।
ଆଜ୍ଞା।
ସେ ସବୁର ମାନେ ଶୁଷ୍କତା ହେଇଯିବ। ଯେମିତି ମଣିଷ ମାନଙ୍କର ଦେହରୁ ଜଳୀୟ ଅଂଶ ଶୁଖିଯିବ ଜଳ ନ ପାଇଲେ। ସେମିତି ଗଛ ମଧ୍ୟ ଶୁଖିଲା ହେଇଯିବ ବା ଗୋଟେ ଗଛଟେ ମଧ୍ୟ ମରିଯିବ। ନାଇଁ କି?
ଆଜ୍ଞା ଠିକ କହିଲେ ଆଜ୍ଞା ତ ପା ଆଜ୍ଞା
ତେଣୁକରି ଜଳ ଆମ ଜୀବନରେ ନିହାତି ଆବଶ୍ୟକ ରହିଚି।
ବହୁ ଆଜ୍ଞା।
ତାପରେ ମ୍ୟାଡାମ୍ ଦେଖିବେ ଏଁ ଯୋଉଟା କି ଆମର ପୃଥିବୀରେ ପ୍ରାୟତଃ ଅ ସତୁରି ପର୍ସ ସେଣ୍ଟ୍ ଉଁ ଉଁ ଜାଗା ଯୋଉଟା କି ଜଳରେ ଘେରି ହେଇକି ରହିଚି।
ଆଜ୍ଞା।
ଆମ ହଁ ମ୍ୟାମ୍ କୁହନ୍ତୁ।
ଆଜ୍ଞା ତ ଜଳର ତ ବହୁତ ଆବଶ୍ୟକ ରହିଛି ଯେମିତି ଆପଣ କହୁଛନ୍ତି କି ଆଉ ପୁରା ଯୋଉ ଗଛ ପାଇଁ ଦରକାର୍ ମଣିଷ ପାଇଁ ଦରକାର୍ ଜୀବଜନ୍ତୁଙ୍କ ପାଇଁ ଦରକାର୍। ତ ଜଳର ତ ବହୁତ ଆବଶ୍ୟକତା ରହିଛି ଆମେ ସେଇ ଜଳକୁ ଯେମିତି ପୁରା ଜରୁରୀ ଭାବରେ ପୁରା ଯେମିତି ଯେତିକି ଦରକାର ସେତିକି ବ୍ୟବହାର କରିବା ବି ଉଚିତ୍।
ହଁ ସେତିକି ଆପ ବ ଆପଣ ଯେମିତି କହିଲେ ବ୍ୟବହାର କରିବା ଉଚିତ ସେମିତି କିଛି ଲୋକ ଅଛନ୍ତି ଯୋଉଟା କି ଜଳର ଅପବ୍ୟବହାର ମଧ୍ୟ କରୁଚନ୍ତି କରୁନାହାନ୍ତି ଯେମିତି କିି ଆପଣ କୁହନ୍ତୁ ଧର ଆମ ଘରେ ପାଣି ଟାଙ୍କି ଅଛି ଯୋଉଟା କି କହୁଛନ୍ତି ଆମେ ପାଣି ସଞ୍ଚୟ କରି ରଖୁଛନ୍ତି। ସେଟାକୁ ଆମର ନିତ୍ୟ ଦିନ ଆରରେ ଆମେ ଏଁ ଆଉ ନିତ୍ୟ ଦିନ ଆବଶ୍ୟକରେ ଆମେ ମାନେ ବ୍ୟବହାର କରୁଛେ। କିଛି ଲୋକ ଅଛନ୍ତି ସେଇ ଜଳକୁ ଧର ଗାଧଉଥିବେ ଆପଣ କୁହନ୍ତୁ ଉମ ଗାଧେଇଲା ବେଳେ ହଉ ବା ବ୍ରସ୍ କଲା ବେଳେ ହଉ ସେଇ ଯୋଉ ପାଣି କିି ଆମେ ସଞ୍ଚୟ କରିକି ଆମର ପାଣି ଟାଙ୍କିରେ ରଖିଥିବେ ଟ୍ୟାପ୍ କୁ ଖୋଲିଥିବେ ପାଣି ଚାଲିଥିବ। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯୋଉମାନେ କି ଜଳ ପାଉନାହାନ୍ତି। ପାଉନାହାନ୍ତି ମାତ୍- ମାତ୍ର କହିଲେ ଦେଖିବେ ଯୋଉ ଗୁଡ଼ା କି ସବୁ ପାହାଡି଼ଆ ଅଞ୍ଚଳ ବା ଉଁ ଉଁ ଉଁ ସେ ଜାଗାରେ ଲୋକମାନେ ପାଣି ପାଆନ୍ତିନି କାଇଁକି ନା ଯଦି
ତ ସେମାନେ ତ ସାଧାରଣତଃ ଆଜ୍ଞା। ତ ସାଧାରଣତଃ ସେମାନେ ଅପେକ୍ଷା କରିଥାନ୍ତି କି ବର୍ଷା ହବ କେବେ ସେଇ ଅନୁସାରେ ଜଳକୁ ସର ପୁରା ସଂରକ୍ଷଣ କରିକି ରଖିଦେବେ ତ ଏକା ତ ତାଙ୍କର କାମରେ ଆସିଯିବ।
ଅପେକ୍ଷାରେ ରହିବେ କାମରେ ଆସିବ ତା ସହିତ ଦେଖିବେ ସେମାନେ ପିଇବା ପାଇଁ ଯେଉ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ମାନେ ପାଣି ପିଇବା ପାଇଁ ଦେଖିବେ ପ୍ରାୟ ପାଞ୍ଚ କିଲୋମିଟର ଦଶ କିଲୋମିଟର ଟର୍ ଯୋଉ ଯୋଉ ଅଞ୍ଚଳରେ ପାହାଡ଼ିଆ ଅଞ୍ଚଳରେ ଚାଲି ଚାଲି ଯାଇକି ଗରାରେ ମୁଣ୍ଡେଇକି ପାଣି ଆଣୁଛନ୍ତି କେତେ କଷ୍ଟ ହଉଛି ସେମାନୁଙ୍କୁ ଆମେ ମାନେ ଧର ପାଣି ଆମ ପାଖରେ ଅଛି ସ୍ଵଚ୍ଛ ପାଣି ଆମେ ସେ ଜାକ୍ ନଷ୍ଟ କରିଦଉଚେ କିନ୍ତୁ ସେମାନେ ପାଉନାହାନ୍ତି ଯୋଉ ଜାଗାରେ ଦୂଷିତ ପାଣିକି ମଧ୍ୟ ସେମାନେ ଆଣିକି ବି ପିଇଆ ପାଇଁ ଚେଷ୍ଟା କରୁଛନ୍ତି କାହିଁକି ନା ପାଣିର ଆବଶ୍ୟକ ନିହାତି ରହିଛି।
ଆଜ୍ଞା।
ଆଜ୍ଞା।
ଆଜ୍ଞା ତ ଆପଣ କହିପାରିବେ କି ଯୋଉ ଏଇଠି ତ ଆପଣ କହିଲେ ଏମତି ଜଳକୁ ମାନେ ବୋହୁତୁ ପରିମାଣରେ ବି କ୍ଷୟ କରିଦୋଉଛନ୍ତି ପୁରା ମାନେ ନଷ୍ଟ କରିଦୋଉଛନ୍ତି ଆପଣଙ୍କ ଘରେ ବି ଜଳ ସଂରକ୍ଷଣ କେମି ତେ କରିବା ଉଚିତ୍।
ଅ ଜ ହଁ ଜଳର ସଂରକ୍ଷଣ ଆମେ କେମିତି କରିବା ଉଚିତ ଯଦି ଆମେ ଚାହିଁବା ଦେଖନ୍ତୁ ଏ ବର୍ତ୍ତମାନ ସମୟରେ ବହୁତ ଜାଗାରେ ଅଛି ଇଁ କି ଲୋକ ତେଁ ଉଁ ଗଛ ଗୁଡ଼ିକ କାଟି ଦୋଉଚନ୍ତି ବା ଜଙ୍ଗଲ କାଟିକି ଯୋଉ ଜଂ ଜଙ୍ଗଲେ ତ ବହୁ ଗୁଡ଼େ ଗଛ ରହୁଛି ନା କାଟିକି ଗଛକୁ ସଫା ମଧ୍ୟ କରି ଦୋଉଚନ୍ତି। ଯୋ ଦ୍ଵାରା କି ବର୍ଷା ହଉନି। ଆପଣ ଯେମିତି କହୁଥିଲେ ବର୍ଷା କଥା ବର୍ଷା ହେଲେ ସେମାନେ ଜଳକୁ ଅଁ ଗଚ୍ଛିତ କରିକି ରଖିବେ ଅମ୍ ରଖିବେ। ତାଙ୍କର ଯୋଉଟା କି ଆବଶ୍ୟକ ଲ୍ ହବ ତ ଜଙ୍ଗଲ ଯଦି ଆମେ କାଟିଦବା ବା ଗଛ ନଲେ ନ ଲଗେଇବା। ତ ବର୍ଷା ହବ ନାହିଁ ତା ଦ୍ଵାରା ମଧ୍ୟ ଅଁ ଜଳ ଉଁ ଉ ଉତ୍ପତି ହବାଟା ବି କ ମାନେ କଷ୍ଟସାଧ୍ୟ ହେଉଚି। ଯୋଉଟା କି ବର୍ ତମାନ ସମୟରେ ଖରା ଦିନରୁ ହେଲା। ଲୋକମାନେ ଉଁ ଜଳ ପାଇଁ ବହୁ ସମ୍ମୁଖୀନ ମ ଇଏ ହଉଛନ୍ତି। ଯେମିତି କିି କୁହନ୍ତୁ ନଳକୂପ ହେଲା ଉଁ ଶୁଖି ଯାଉଛି। ନଈ ଗୁଡ଼ିକ ଧର ପାଣି ବହୁତ ଶୁଖି ଯାଉଛି ବାଲି ଦେଖା ଯାଉଥିବ। ସେ ଜାଗାରେ ମଧ୍ୟ ଅସୁବିଧା ହେଉଛି। ତ ସେଥିପାଇଁ ଆମେ ମାନେ କଣ କି ଯୋଉମାନେ ଧର ପାଣି ନଷ୍ଟ କରୁଛେ। ତା ସହିତ ଆମେ ମାନେ ଟିକେ ଆବଶ୍ୟକ ଅନୁଯାୟୀ ଯୋଉ ପାଣି ଆମେ ଯୋଉ ଅପବ୍ୟବହାର କରୁଛେ ତାକୁ ନ କରିବା ଉଚିତ୍। ଆଜ୍ଞା ମାଡ଼ାମ୍ କୁହନ୍ତୁ।
ଆଜ୍ଞା ତ ବି ଆ ଆମେ ବି ଏମିତି କରିପାରିବା ଯେତେବେଳେ ବି ବର୍ଷା ହଉଚି ତ ପ୍ରାୟ ଜାଗାରେ ବି ମୁଁ ଦେଖିଚି। ସେମାନେ କଁ କରନ୍ତି ନାଁ ବର୍ଷା ହଉଥୁବ ଯେତବେଳେ ତ ସେଇ ପାଣିକୁ ଅ ତ ଯେତ ଯୋଉ ଛାତରେ ଯେମିତି ଯୋଉ ପାଣି ପଡ଼େ। ଛାତରୁ ପାଣି ଢଳିକି ଗୋଟେ ପାଇପ୍ ପାଇପ୍ ଭଳିଆ ର ଖିତୁ ତ ସେଠୁ ପାଣି ଢଳିକି ତଳେ ପଡ଼ୁଥାଏ ତ ଆଜ୍ଞା। ଆଜ୍ଞା ବଡ଼ ବଡ଼ ଟପ୍ ହୋଉ କି ହାଣ୍ଡି ହେରିକା ବି ବଡ଼ ବଡ଼ ଗାଁ ମାନେ ମୁଁ ଦେଖିଚି ର ଖନ୍ତି ସେଥିରେ ପାଣି ଯୋଉ ଯୋଉ ପାଣୁ ସଞ୍ଚୟ କରିକି ବର୍ଷା ପାଣି ରଖନ୍ତି। ତାକୁ ତ ପିଇ ହବନି ନା ତ ତାଙ୍କୁ ସେମାନେ ଅ ଯୋଉ ଘର କାମରେ ଲଗେଇ ଦିଅନ୍ତି। ଲୁଗା ସଫା କରିଦିଅ ନ୍ତି। ଆଉ ଗଛରେ ବି ପାଣି ଦିଅନ୍ତି। ସେଇ ପାଣିକୁ ରଖିକି। ତ ଗାଈ ଗୋରୁ ବି ରଖିଥିବେ ସେମାନୁଙ୍କୁ ସେଇ ପାଣିରେ ବି ଗାଧେଇ ଦୁଅନ୍ତି। ତ ସେମାନୁଙ୍କୁ ଗାଈ ଗୋରୁ ଯୋଉ ଗୁହାଳ ଥାଏ ସେ ଥିରେ ସେଇ ପାଣିରେ ବି ପୁରା ଧୋଇଗ୍ନା ମାନେ ସେ ଘର ସଫା କରିଥାନ୍ତି ତ ଏମିତି ବି ଜଳର ବୋହୁତ କିଛି ଅ ଯୋଉ ସେଇ ପାଣିକୁ ବି ବୋହୁତ କିଛି କାମରେ ଲଗେଇ ଦେଇଥାନ୍ତି।
ହଁ ମାଡ଼ାମ ଏଇଟା କଣ କି ତା ସହିତ ଆପଣ ଯୋଉ କହିଲେ ଜଙ୍ଗଲ କାଟିବା ଯୋଗୁଁ ବି ମାନେ ଧର ଜଳର ଉତ୍ପତ୍ତି କମ ହୋଇଥାଉ କିମ୍ବା ଆମେ ଜଳକୁ ସଂରକ୍ଷଣ କରିପାରୁନେ ତା ସହିତ ଆଉ ଗୋଟେ କଁ କହିଲେ ଜନସଂଖ୍ୟା ଅଧିକ ବଢ଼ୁଥିବା ଯୋଗୁଁ ଯୋଉଟା ଯର ଉଁ ପ୍ରଦୂଷଣ ଉଁ ହଉଛି ଯେମତି କି ତା ସହିତ ଯୋଉଁ୍ କଳକାରଖାନା ପାଇଁ ବି ମଧ୍ୟ ସେ ସବୁ ପାଇଁ ମଧ୍ୟ ଲୋକମାନେ ଜଳ ସଙ୍କଟ ଯୋଉଟା କି ଆମର ଅଁ ଆମୁକୁ ମାନଙ୍କୁ ହଉଛି।
ଆଜ୍ଞା।
ଆଜ୍ଞା। ତାପରେ ବର୍ଷା ଜଳକୁ ଆମେ ଯଦି ସଂରକ୍ଷଣ କରିବା, ବା ଯେମିତି ଧର ନଦୀ ଗୁଡ଼ିକ ଯୋଉ ରହିଲା ଆମେ ତାକୁ ବାକି ଯେମ୍ତି କିି ଉଁ ଲୋକମାନେ ଧର ପାଣି ପିଇବା ପାଇଁ ସୁବିଧା ହବ, ବା ଧର ନଦୀ ହେଲା କି କେନାଲ୍ ହେଲା ସେ ସବୁକୁ ଟିକେ ଆମେ ଆବଶ୍ୟକତା ଅନୁଯାୟୀ ତାକୁ
ଆଜ୍ଞା ତ ପ୍ରାୟ ବି ଦେଖିଥିବେ ଆପଣ ଯୋଉ ନଦୀ ହଉ କି ପୋଖରୀ ହଉ ସେଇମାନଙ୍କରେ ଯାଇକି ବି ପାଣି ଅସନା କରିଥାନ୍ତି, ଯୋଉମାନେ ଗାଈ ଗୋରୁ ପାଳି ଥାନ୍ତି ଘରେ ଦେଖିଥିବେ ଗାଈ ଛେଳି ମେଣ୍ଢାହେରିକା ନେଇକି ସେମାନଙ୍କୁ ସେଇଠି ଗାଧାନ୍ତି, ସେଇଠି ନେଇକି ଗାଧାନ୍ତି। ତ ଅସ୍ନା କପଡା ବି ନେଇକି ଧୁଅନ୍ତି, ତ ତା ଦ୍ଵାରା ବି ପୁରା ଆଜ୍ଞା।
ଦୂଷିତ ପାଣି ପିଇବା ଦ୍ଵାରା ତ ଲୋକମାନଙ୍କର ମାନେ କୁହନ୍ ଯେଉଟା ପେଟ ଖରାପ୍ ହେଇଥାଉ ଦେହ ଖରାପ୍ ହେଇଥାଏ ଗାଈ ଗୋରୁମାନଙ୍କର ଶୌଚ ହେବର
ରେ ରୋଗ ବାହାରିଥାଏ।
ବିଭିନ୍ନ ପ୍ରକାର ରୋଗର ସେଇଟା ଲକ୍ଷଣ ଦେଖାଯାଇଥାଏ।
ଆଜ୍ଞା।
ତେଣୁ କରି ପ୍ରତିଦିନ ଜୀବନରେ ମନୁଷ୍ୟ ହୁଅନ୍ତୁ ଗଛ ଲତା ହୁଅନ୍ତୁ ବା ପଶୁ ପକ୍ଷୀ ହୁଅନ୍ତୁ ସମସ୍ତିଙ୍କି ଜଳର ଆବଶ୍ୟକତା ରହିଛି, ତେଣୁ ଉଁ ଯୋଉ ବର୍ତ୍ତମାନ୍ ଆମର ଗୋ ଗୋଟେ ବହୁତ୍ ଭଲ ଜିନିଷ ବି ଅଛି ଯୋଉଟା କି କହନ୍ତି ଲୋକ ବିଶ୍ଵ ଜଳ ଦିବସ ବୋଲି ମଧ୍ୟ ଲୋକମାନେ ପାଳନ କରନ୍ତି। ନାଇଁ କି ଆଉ ଆପଣ ଜାଣିଥିବେ ସୃ ଷ୍ଚି ର ଆରମ୍ଭ ମଧ୍ୟ ସେଇ ଜଳରୁ ହେଇଛି, ଆଉ ଗୋଟେ ମ୍ୟାଡ଼ାମ୍ ଆଉ ଗୋଟେ ଭଲ କଥା ଆପଣ ଜାଣି ଥିବେ ଧର ଯେମ୍ତି ସେଇ ଜଳ ଗୋଟେ ଏମିତି ଜିନିଷ ଯେତିକି ବର୍ଷା ହେଲେ ସେଇଟା କଣ କି ଉଁ ଆମର ଜଳ ରୂପେ ପରିଣତ ହଉଚି ବା ଧର ବର୍ଷା ହେଇକି ଟିକି-ଟିକି ହ୍ରଦ ଯୋଉଡା କୁହନ୍ତି ସୃଷ୍ଟି ହଉଚି ଯେମ୍ତି ଖାଲ ଢ଼ୀ ପ ହଉ ବା ଛୋଟ-ଛୋଟ ଯୋଉଟା ଆମେ ହ୍ରଦ ବୋଲି କହିଥାଉ ନଦୀ ବୋଲି କହିଥାଉ। କି ସେଇ ପାଣି ବହି ଯାଉଚି ଯେତବଳେ ଗୋଟେ ନଦୀ ହେଇଯାଉଛି ବା ଗୋଟେ ହ୍ରଦ ହେଇଯାଉଛି, ଆକାଶରୁ ଯେତେବେଳେ ବର୍ଷା ଆକାରରେ
ଆଜ୍ଞା-ଆଜ୍ଞା ସେଇ ବିନ୍ଦୁ-ବିନ୍ଦୁ ପାଣି ରେ ହିଁ ଆଜ୍ଞା
ହଁ ସେଇ ବିନ୍ଦୁ-ବିନ୍ଦୁ ପାଣିରେ ହଉଛି ତା ସହିତ ସେଇ ପାଣି ଯେତବଳେ ଆକାଶରୁ ଖସ୍ ସି ସାରିଲା ପରେ ପୁଣି ଯେତେବେଳେ ବାଷ୍ପରେ ପରିଣତ ହଉ ବି ମଧ୍ୟ ହେଇଯାଉଛି। ନା କି, ତାପରେ ଆଉ ଗୋଟେ କଥା ମ୍ୟାଡମ୍ ଆପଣ ଦେ ଖିଥିବେ ପାଣିଟି ଧର ଦେଖିବେ ସଖାଳୁ ଉଁ ବୁନ୍ଦା-ବୁନ୍ଦା ପାଣି ପଡି ଫୁଲରେ ହଉ ବା ଗଛ ପତ୍ରରେ ହଉ ସେଇ ବିନ୍ଦୁ-ବିନ୍ଦୁ ପାଣି ମଧ୍ୟ କାକରରେ ବି ପରିଣତ ହୁଏ-ହୁଏ କି ନାହିଁ, ଆ ତା ସହିତ ଆଉ କଣ ହୁଏ ହୁଁ କୁହନ୍ତୁ?
ଆଜ୍ଞା ତ ତା ସହିତ ବି ସେଇ ବର୍ଷା ପାଣିରୁ ହିଁ ପୁରା ସେଇ ବିନ୍ଦୁଏ ପାଣିରୁ ପୁରା ସିନ୍ଧୁଏ ହୁଏ ଯେମିତି ଆପଣ କହିଲେ। ପୁରା ନଦୀ ସମୁଦ୍ର ସେଇ ବର୍ଷା ପାଣିରୁ ହିଁ ସେ ଟୋପେ-ଟୋପେ ପାଣିରୁ ହିଁ ନଦୀ ସମୁଦ୍ର ହୋଇଥାଏ, ଆଉ ସେଇ ହଁ ତ ଆପଣ ବି ଯେମ୍ତି କହିଲେ ଆଜ୍ଞା
ଆଖିରୁ ବି ଯୋଉ ଲୁହ ଝରି ଯାଉଛି, ସିଏ ବି ପାଣିରେ ପରିଣତ ହଉଚି। ସେଇଟା ବି ପାଣି ବି ପରିଣତ ହେଇକି ଯାଉଛି।
ଆଜ୍ଞା ତ ଆପଣ ଦେଖୁଥିବେ, ପୁରା ବିନ୍ଦୁ ବିନ୍ଦୁ ରୁ ଆଜ୍ଞା ପୁରା ବିନ୍ଦୁ-ବିନ୍ଦୁ ପାଣି ରେ ଏତେ ସବୁ ସୃଷ୍ଟି ହେଇପାରୁଛି ତ ଆମେ ଆ ତ ବି ଗୋଟିଏ ବିନ୍ଦୁର ପାଣିର ବି ମୂଲ୍ୟ ବହୁତ ବହୁତ ରହିଛି ତ ଆମେ ସେ ସବୁକୁ ନ ଜାଣିକି ବି ଅଯଥାରେ ନଷ୍ଟ କରିଦେଇ ଥାଉ ଆପଣ ବି ଦେଖିଥିବେ ତ ଯେତେବେଳେ ମାନେ ପିଲା ବ୍ରସ ବି କରନ୍ତି ତ ସେଇ ଟାଇମରେ ଟ୍ୟାବକୁୁ ଖୋଲିଦେଇକି ସେମିତି ଦାନ୍ତ ଘଷିଥାନ୍ତି ତାପରେ ଦାନ୍ତ ଘଷିଥାନ୍ତି ସେଥିରେ ବି ଅଯଥାରେ ପାଣି ପୁରା ଲସ୍ ହେଇଯାଏ।
ସେମାନେ ନଷ୍ଟ ସିନା କରିଥାନ୍ତି ସେ ଜାଗାରେ ଦେଖିବେ ବାହାରେ ବହୁତ ଜାଗା ଅଛି ଯୋଉଠି କିି ଆମେ ମାନେ ପାଣି ନଷ୍ଟ କରୁଛେ ସେ ଜାଗାରେ ପାଣି କିଣା ହେଉ ଆମେ ସେଇ ଟାଙ୍କିରେ ଆମେ ପାଣି ସଞ୍ଚୟ କରୁଛେ ନଷ୍ଟ କରୁଛେ କିନ୍ତୁ କିଛି ଲୋକ ଅଛନ୍ତି ବାହାରେ ରହୁଛନ୍ତି ଯୋଉଟାକି ପାଣିର ଆବଶ୍ୟକତା ରହିଛି ସେମାନେ ବହୁତ ଦୂର ଜାଗାରୁ ପାଣି ସେଇ ଟାଙ୍କିରେ ଆଣୁଛନ୍ତି। କିଣିକି ଧର ପ୍ଲାଷ୍ଟିକ ଟାଙ୍କି ଆପଣ କୁହନ୍ତୁ କିଣିକି ଆଣୁଛନ୍ତି ଯୋଉଟା କି ଚାରିଶହ ପାଞ୍ଚଶହ ଯୋଉଟାକି ସବୁ ଜାଗାରେ ପାଣିର ମାନେ ଅର୍ଥ ରାଶି କୁହନ୍ତୁ ଟିକେ ଅଲଗା ଅଲଗା ରହୁଛି। ସେମାନେ ପଇସା ଦେଇ କିଣୁଛନ୍ତି। ଆମେ କିନ୍ତୁ ତାକୁ ଅପ ଅପ ବ୍ୟବହାର କରୁଛେ।
ଆଜ୍ଞା ଆମେ ପୁରା ଆରାମରେ ପୁରା ପାଣି କି ମାନେ ନଷ୍ଟ କରୁଛୁ। ଯେଉଠି ଅଧିକ ପାଣି ଥାଏ। ସେଇଠି ପୁରା ଆରାମରେ ନଷ୍ଟ ହେଇଯାଏ ପାଣି। ତ ସେମାନେ ହିଁ ମାନେ ସେଇ ପାଣି ଶୁ ପୁରା ଶୁଦ୍ଧ ପାଣି ପାଇଁ ସେ କେତେ ତ ପରିଶ୍ରମ କରି କେତେ ବାଟକୁ ଯାଆନ୍ତି ପାଣି ଆଣିବାକୁ। କେତେ ପଇସା ଖର୍ଚ୍ଚ କରିକି ବି ଯାଆନ୍ତି ଆଣିବାକୁ। ଆଜ୍ଞା।
ତେଣୁକରି ଆମର ମ୍ୟାମ ପ୍ରତି ଦିନ ଯିବରେ ପ୍ରତିଦିନ ମନୁଷ୍ୟ ଜୀବନରେ ବା ସମସ୍ତଙ୍କ ଜୀବନରେ କୁହନ୍ତୁ। ଜଳର ଆବଶ୍ୟକତା ନିହାତି ଦ ଆଜ୍ଞା ମାନେ ଆପଣଙ୍କ ସହିତ ତ ମତେ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ନିଶ୍ଚିନ୍ତ ସମୟ ପାଇଲେ ଆପ ଆପଣଙ୍କୁ ଆଉ ଥରେ କଲ କରିବି। ହେଲା କି? ଆ ଆଜ୍ଞା ଆପଣ ଆଉ ଥରେ ମୋ ସହିତ କଥା ହେବେ ନା କଣ କହୁଛନ୍ତି?
ଠିକ ଅଛି ଆଜ୍ଞା।
ଆଜ୍ଞା ଆଜ୍ଞା ତାହେଲେ ମ୍ୟାଡ଼ାମ ମୁଁ ଏବେ କଲଟିକୁ ମୋ ତରଫରୁ ରଖୁଛି।
ଆଜ୍ଞା।
ଆଜ୍ଞା।